ଦୁଃଖ ମହାନ୍ତି।
ଜୟ ଶ୍ରୀ କ୍ରୀଷ୍ଣା, ରାଧେ ରାଧେ, କଣ କରୁଛନ୍ତି?
ଏଇତ ଜସ୍ ବସିଚି ଆଉ। ଆପଣ କୁହନ୍ତୁ ଆପଣ କଁ କରୁଛନ୍ତି?
ମୁଁ ବି ମଧ୍ୟ ଏଇଠି ବସିଥିଲି। ଆଉ ଆପଣଙ୍କର କଣ ଆଜି ସବୁ ଭଲ? ଆଜି ଦିନ ଆପଣଙ୍କ କେମତି ଗଲା?
ଦିନ ତ ବହୁତ ଭଲରେ ଯାଉଚି, ଆପଣଙ୍କ ଦିନ କେମତି ଯାଇଚି, କୁହନ୍ତୁ ଆପଣ?
ଆଜି ଦିନଟି ବହୁତ ଭଲ ଯାଇଚି, କିନ୍ତୁ ଆଜି ସକାଳୁ ଟିକେ କେମତି କଣ ପଳେଇଲା, ମୁଁ ବୁଝିପାରିଲି ନାହିଁ।
ଅଁ, ହଁ ସମୟ ତ ଯାଉଚି, ମାଡ଼ିଯାଉଚି। କେବେ ଆମ ଜନ୍ମ ହେଇକି ଆଜିକୁ ଅଠର ବର୍ଷର ହେଇଗଲେଣି, ସେ ବି ଜଣାପଡୁନି। କେବେ ଦଶମ ବି ସରିଲା, ଜଣା ପଡିଲାନି, କେବେ ପ୍ଲସ୍ ଟୁ ବି ସରିଲା ଜଣା ପଡିଲାନି।
ନିଶ୍ଚୟ, ନିଶ୍ଚୟ। ମୁଁ ଏବେ ଦେଖୁଥିଲି, ଏବେ ବର୍ଷା ତ ସରିଗଲାଣି, କିନ୍ତୁ ବିଜୁଳି ଏବେ ମ ଯେନ୍ତି ମାରୁଚି, କିନ୍ତୁ ଘଡଘଡି ହେଉନାହିଁ। କି ଆପଣଙ୍କ ଆଡେ କଣ ସେଇ ଅ ସ ସମାନ ଅବସ୍ଥା ଚାଲିଛି?
ନା, ନା, ଆମ ଆଡ଼େ ତ ପୁରା ପାଗ ପୁରା କୋହଳା କରିଚି। ନା ଘଡଘଡି, ନା ବିଜୁଳି, ନା କିଛି ବି ତ ହଉନି।
କିନ୍ତୁ ମୁଁ ଏଠାରେ ଦେଖୁଚି, ଆମୁକୁ ଏମତି ମାନେ ଫଟ ଉଠେଇଲା ପରି ସ୍ ମାନେ ବିଜୁଳି ଟି ଆସୁଚି ଭାରି, କିନ୍ତୁ ଗଡଗଡିର ଶବ୍ଦ ମଧ୍ୟ ଟିକେ ଧୀରେ ଧୀରେ ହଉଚି। କିନ୍ତୁ
ଅହ, ଅହ୍, ନା, ବର୍ଷା ତ ହେଉନାଇଁ, ଆଉ ଘଡଘଡି ଶବ୍ଦ ଟିକେ ଏବେ ଶୁଭା ଗଲା।
ହଁ, ନିଶ୍ଚିନ୍ତ। ଏବେ ଘଡଘଡି ହଉଚି ପରା, ମୁଁ ନିଜେ ଆପଣଙ୍କୁ କହିଲି ଏବେ।
ଆଜ୍ଞା, ଘର ଭିତରେ ଶୁଭା ହଉନଥିଲା। ଆପଣ କହିଲା ପରେ ଘଡଘଡି ଶବ୍ଦ ଶୁଭା ହେଲା ମତେ ଆଉ।
ନିଶ୍ଚୟ, ମୁଁ ଭାବିଥିଲି ଆଜି କୁଆଡେ ଟିକେ ବୁଲିଆକୁ ଯିବି ବୋଲି, ହେଲେ ହଠାତ୍ ଏ ଯୋଉ ବର୍ଷା ହେଇଗଲା ଆଉ କୁଆଡେ ବୁଲିଆକୁ ଯାଇପାରିଲି ନାହିଁ।
ନା, ତମେ ତ ଭୁଲ୍ କହିଲ। ଏଠି ଏଇ ବର୍ଷା ପାଗରେ ବୁଲିଆକୁ ଗଲେ ତ ମଜା ଆସିବ। ଆପଣ ତ ବର୍ଷା ପାଗରେ ଯାଉନାହାନ୍ତି ବାହାରୁକୁ ଆଉ।
ଏଇ ପାଗେରେ କୋହଳ ଏଇ କୋହଳା ପାଗେରେ ବାହାରୁକୁ ବୁଲିଲେ ଯୋଉ ମଜା ଲାଗିବ ସେ ଆନନ୍ଦ ଥଣ୍ଡା ଥଣ୍ଡା ପବନ ସହ ବୁଲାବୁଲି କରିବା ଯୋଉ ମଜା।
ନିଶ୍ଚିନ୍ତ, ବୁଲିବାର ମଜା ତ ଅଛି, ମୁଁ ଜାଣିଚି। କିନ୍ତୁ ଏ ବର୍ଷାରେ ପରା ଘରଲୋକ ଛାଡିବେନି, ସେଥିପାଇଁ ମୁଁ କୁଆଡେ ଯାଇପାରୁନାହିଁ।
ଆରେ, ଇଏ କିି କଥା! ତମେ ତ ବୋ ଏବେ ପ୍ଲସ୍ ଟୁ ସାରିକି ପ୍ଲସ୍‌ ଥ୍ରୀ ପ୍ଲ ପଢିବ, କି ତମେ ଯାହା କରିବ। ତ ଏବେ ତମ ଘରଲୋକ ରୋକ୍ ଠୋକ୍ କରିବାର ଅଛି, ତମେ ଯେହେତୁ ଦିନ ସାରା ଘରୁ ବାହାରୁନ। ତ ସନ୍ଧ୍ୟା ଛଅଟାରେ ତ ତମେ ଘରୁ ଆଟ୍ ଲିଷ୍ଟ ବାହାରି ପାରିବ।
ନିଶ୍ଚୟ, ନିଶ୍ଚୟ। ସନ୍ଧ୍ୟା ଛଅଟାରେ ବାହାରି ପାରିବି, କିନ୍ତୁ ଆପଣ ମାନେ କଁ କହିଲେ, ଏବେ ଟିକେ, ଏବେ ଟିକେ ବହୁତ ପରିସ୍ଥିତି ଏବେ ଖରାପ ଚାଲିଚି, ତେଣୁ ଟିକେ ବାହାରୁକୁ ଏବେ ଛଡା ଛଡି କରୁନାହିଁ। କିନ୍ତୁ ଆ ମୁଁ ଯାଇଥିଲି ଆର ବର୍ଷ ଯାଇଥିଲି ବୃନ୍ଦାବନ ବୁଲିବାକୁ।
ଆଚ୍ଛା, ମୁଁ ତ ଏଇ ବର୍ଷ ଯାଇଚି, ବୃନ୍ଦାବନ ବୁଲିଆକୁୁ।
ଓହୋ ଆପଣ ବୋଧେ ଯାଇଛନ୍ତି ଆପଣ କେତେବେଳକୁ ଗଲେ କି
ତ ମୁଁ ଏଇ ବର୍ଷ ମାର୍ଚ୍ଚରେ ଗଲି ମାର୍ଚ୍ଚରେ ଯାଇକି ସେଠି ମାର୍ଚ୍ଚରେ ଏ ସରି ମା ହଁ ମାର୍ଚ୍ଚେ ପ୍ରଥମ ନା ସରି ମାର୍ଚ୍ଚ କହୁଚି ଏପ୍ରିଲ ପ୍ରଥମ ସପ୍ତାହରେ ଗଲି ମାନେ ମାର୍ଚ୍ଚ ତିରିଶିରେ ଟ୍ରେନରେ ଚଢିଲି ଆଉ ଏପ୍ରିଲ ଏପ୍ରିଲ ଦୁଇରେ ଯାଇକି ପହଞ୍ଚି ସେଠି ଆଉ
ଓହୋ ଆପଣ କଣ ଏକା ଯାଇଥିଲେ ନା କୋଣସି ବନ୍ଧୁ ସହିତ କିମ୍ବା ପରିବାରଜନଙ୍କ
ପରି ପରିବାର୍ ପରିବାରଜନ ସହିତ ମୁଁ ମୋ ମାମା ମୋ ଭଉଣୀ ମୋ ମାମୁଁ ମୋ ଦୁଇଟା ମାମୁଙ୍କୁ ମା ଦୁଇଟା ମାମୁଁ ଓ ମାଉସୀଙ୍କ ସହିତ ବୃନ୍ଦାବନ ଯାଇଥିଲି
ଓହୋ ଆପଣଙ୍କର ବାପା କଣ ଯାଇନଥିଲେ କି?
ନା ନା ବାପା ଜାଇ ନଥିଲେ ବାବାଙ୍କର ଯେହେତୁ କାମ ଥିଲା ତ ବାବା ଅଛନ୍ତି ସମ୍ବାଦ ରେ ତ ବାବାଙ୍କର ବହୁତ କାମ ପ୍ରେଶର ରହୁଛି ତ ସିଏ ଯାଇନଥିଲେ ତ ଆମେ ଏତିକି ଯାଇଥିଲୁ ଆଉ
ଓହୋ ତେବେ ତ ବେଶ୍ ଭଲ କଥା ମୁଁ ମଧ୍ୟ ବୃନ୍ଦାବନ ଯିବି ବୋଲି ଭାବିଥିଲି ହେଲେ ଆପଣ ଜାଣିଚନ୍ତି ମୁଁ ବୃନ୍ଦାବନ ଯିବାର ଅଧା ବାଟେରେ ହିଁ ଆମ ଗାଡିଟି ଖରାପ ହୋଇଥିଲା ତେଣୁ ଆମକୁ ଫୁଣି ଫେରିବାକୁ ଆସିବାକୁ ପଡିଲା ତେଣୁ ମୁଁ ଆଉ ବୃନ୍ଦାବନ ଦେଖି ଖିଆକୁ ଯାଇପାରିଲି ନାହିଁ କଣ ଆପଣ ମତେ କହିପାରିବେ କି ଆପଣ ସେଠାରେ ମାନେ କଣ କଣ ଦେଖିଲେ କଣ ଦର୍ଶନ କଲେ
ଆଚ୍ଛା ଆଚ୍ଛା ତ ପ୍ରଥମରୁ ଆରମ୍ଭ କରୁଚି କାହାଣୀଟି ଯେ ହେତୁ ବୃନ୍ଦାବନ ମୁଁ ଯାଇକି ସେଠି ଚଉଦ ଦିନ ରହିକି ଆଇଲିି ତ ଆମେ ପ୍ରଥମ ଦିନ ବାହାରିଲୁ ଏକତିରିଶ ତାରିଖ ରୁ ବାହାରିଲୁ ଏଠୁ ଭୁବନେଶ୍ୱର ରେଳ ଷ୍ଟେସନ ରୁ ତ ଏଠୁ ଆମ ଆମେ ଦ୍ଵିତୀୟ ଶ୍ରେଣୀ ଆମେ ଏସି ରେ ଯାଇଥିଲୁ ତ ଆମକୁ ଦୁଇ ଦିନ ଲାଗିଲା ସେଠି ପହଞ୍ଚିବାକୁ ତ ଦୁଇ ଦିନ ମଧ୍ୟ ଦ ତ ଆମେ ଛତିଶଗଡ ସେପଟେ ସାଇଡରେ ଦେଇକି ଆମେ ଗଲୁ ତ ରାସ୍ତା ରେ ବହୁତ ଜିନଷ ଦେଖିବାକୁ ପାଇଲି ବହୁତ ଫ୍ୟାଟ୍ରି ବହୁତ ପାହାଡ ଅଞ୍ଚଳ ତ ଯାଇକି ଦୁଇ ଦିନ ପରେ ଆମେ ଯାଇକି ଆମେ ମଥୁରା ଜଙ୍କସନ ରେ ଯାଇ ପହଞ୍ଚିଲୁ ତ ସେଠି ପହଞ୍ଚିକି ଆମେ ଏକ ଅଟୋ ଭଡା କରିକି ଆମେ ଗଲୁ ରା ଧାଙ୍କ ଜନ୍ମସ୍ଥଳୀ ସେଠି ଗଲୁ ତ ସେଠି ଆମେ ଚାରି ରୁ ପାଞ୍ଚ ଦିନ ରହିଲୁ ତ ସେଠି ଯାଇକି ବହୁତ ଭଲ ଲାଗିଲା ତ ସକାଳୁ ଉଠି ସକାଳୁ ଆମେ ରାତି ନଅଟା ଦଶଟା ପର୍ଯ୍ୟନ୍ତ ବୁଲାବୁଲି କରିଥାଉ ତ ବୁଲାବୁଲି ସରିଲା ତାପରେ ତ ବୁଲାବୁଲି କଣ ସରିବ ସେଠି ରାଧାଙ୍କର ଆଷ୍ଟା ଆଠଟା ପକ୍ଷୀ ମନ୍ଦିର ବୁଝିବାକୁ ଗଲୁ ରାଧାଙ୍କ ମନ୍ଦିର ବୁଲିବାକୁ ଗଲୁ ରାଧାଙ୍କ ଜନ୍ମସ୍ଥଳୀ ରାଧା କୁଣ୍ଡ କାବେରୀ କୁଣ୍ଡ ଏମିତି ବହୁତ ଜାଗା ବୁଲାବୁଲି କରିବାକୁ ଗଲୁ
ହଁ ଓହୋ ଏପରି ଏପ ଅପ୍ ଆପଣ ଏତେ ସାରା ଜିନିଷ ଯାହା ହଉ ବୁଲିକରି ଆସିଲେ ତା ଶୁଣି ବହୁତ ଖୁସି ଲାଗିଲା ଆପଣଙ୍କ ସେଥିରେ କିଛି ମାନେ ମନ ପରିବର୍ତ୍ତନ ହେଲା ମାନେ କିଛି ମନକୁ ଶାନ୍ତି ମିଳିଲା ନା ନାହିଁ ମୁଁ ତ ଖାଲି କେବଳ ଇନଷ୍ଟାରେ ଦେଖିଥିଲେି ଏବଂ ୟୁଟ୍ୟୁବ ରେ ଦେଖିଥିଲେ ସେ ଜାଗାକୁ କିନ୍ତୁ କେବେ ନିଜେ ଆଉ ଆଖିରେ ଦେଖିପାରିଲି ନାହିଁ
ଆଜ୍ଞା ଆଜ୍ଞା ମନ କଣ ପରିବର୍ତ୍ତନ ହେବ ମନ ସେଇ ଜାଗାରେ ପରିବର୍ତ୍ତନ ହେଇଥିଲା କିନ୍ତୁ ଯେତେବେଳେ ଆସିକି ମୁଁ ଭୁବନେଶ୍ଵର ମାଟିରେ ପୁଣିଙ୍କୁ ପାଦ ଦେଲି ତାପରେ ମନ ଯେମିତି ଆସିଲା ସେମିତି ହେଇ ହେଇଗଲା ଯେମିତିଆ ସାଙ୍ଗ ମାନଙ୍କ ସାଙ୍ଗେ ମିଶିଥିଲୁ ସେମତିଆ ମିଶିଲୁ ଯେମିତି ଉତ୍ପାତ ହଉଥିଲି ସେମିତି ଉ ତ୍ପାତ ହେବା ଆରମ୍ଭ କଲେ।
ଓହୋ ଏହା ତ କିଛି ଭଲ କ କଥା ମୁଁ କହିଲି ନାହିଁ ମୁଁ ଭାବୁଥିଲି କି ଆପଣ ଟିକିଏ ମାନେ ବଦଳିଥିବେ।
ନା ମନୁଷ୍ୟ ପ୍ରକୃତି କେବେ ବଦଳେ ନାହିଁ। ମନୁଷ୍ୟ ପ୍ରକୃତି କୁକୁର ଲାଞ୍ଜ ଭଳି। ସେ ଯେତେ ରଡ ଯେତେ ପ୍ଲାଷ୍ଟର କଲେ କଣ ହବ ସେ ଯେମିତି ବଙ୍କା ସେମିତି ବଙ୍କା ରହିବ। କେତେଟା ମନୁଷ୍ୟ ଅଛନ୍ତି ସେମାନେ ଲାଙ୍ଗୁଡରେ କଣ କରନ୍ତି ଲୁହା ରଡ ଭର୍ତ୍ତି କରିଦେଇକି ତମ ଜୀବନା ସାରା ପାଇଁ ସିଧା କରିଦିଅନ୍ତି ତ ମୁଁ ତ ସେଇଆ ହେଇପାରିବିନି ନା।
ଓହୋ ଏପରି କଥା କିନ୍ତୁ ମୁଁ କେ ଦେଖିଛି ବହୁତ ଲୋକ ମାନେ ସେଠି ଯାଇକି ନିଜକୁ ପରିବର୍ତ୍ତନ କରିଦେଇଛନ୍ତି। ମୁଁ ଭାବିଲି ଆପଣ ମଧ୍ୟ କାଳେ ସେଥିରୁ ମଧ୍ୟ ଜଣେ ହେଇଥିବେ।
ନା ନା ଚେଷ୍ଟା କରୁଛି ନିଜେ ପରିବର୍ତନ କରିବାକୁ ଆଗ ଭଳିଆ ତ ସେମିତି ଗୁଣ କିଛି ନାହିଁ। ଆଗରୁ ଯେମିତିଆ ହଉଥିଲି ସେମିତିଆ କିଛି ନାହିଁ ତ ଚେ ପରିବର୍ତ୍ତନ କରୁଛି ନିଜକୁ ଆଉ।
ତା ତ ବେଶ ଭଲ ଲାଗିଲା ଆଉ ଆପଣ ସେଠାରେ କଣ କଣ ସବୁ ଖାଇଲେ ପ୍ରସାଦ କଣ ସବୁଠ ଠାରେ ମିଳେ ତା ବିଷୟରେ କିଛି କୁହନ୍ତୁ?
ହଁ। କଣ କହିଲେ ଶୁଣା ହେଲାନି ଟିକେ ଠିକ ସେ ମତେ?
ମୁଁ କହିଲି କି ଆପଣ ସେଠାରେ ମାନେ କଣ ପ୍ରସାଦ ସବୁ ଖାଇଲେ ଆଉ ଭଗବାନଙ୍କ ପାଖରେ କଣ ଭୋଗ ଲଗେଇଲେ ଯାହାକି ସେଠାରେ ବହୁତ ମାନେ ଅତି ଲୋକପ୍ରିୟ ହୋଇଥିବ ତା ତ ମୁଁ ଜାଣିିନାହିଁ ନା ଟିକେ ମତେ କହିଥିଲେ ମୁଁ ଟିକେ ଭଲ
ଚ ତା ତାଙ୍କ ମୁଁ ବୃନ୍ଦାବନ ଚଉଦ ଦିନ ରହିଲି। ତ ଚଉଦ ଦିନ ଯେ ଯେବେଠୁ ମୁଁ ପହଞ୍ଚିଚି ତାଙ୍କର ଗୋଟେ ଜିନିଷ ମୋ ମନ ହୃଦୟକୁ ବହୁତ ଜିନିଷ ଛୁଇଁ ନେଇଥିଲା ସେ ହଉଛି ତାଙ୍କର ଲସି। ତାଙ୍କ ଲସି ଇ ଆମ ଆମ ଲସିର ବହୁତ ଭିନ୍ନ। ତ ସେମାନେ ପୁରା ପୁରା ଶୁଗ୍ଧ ଦୁଗ୍ ଦହିରେ ସେ ଯୋଉ ଲସି ତିଆରି କରନ୍ତି ଆଉ ତା ଉପରେ ମାଖନ ମାରିକି ଦିଅନ୍ତି ତ ସେଇ ଲସି ମତେ ଲାଗୁନି କାହିଁକି ପୁରା ସାରା ଭାରତ ବର୍ଷରେ ମିଳୁଥିବ। ତ ସେ ଲସୀ ପିଇକି ମୋ ଆତ୍ମାକୁ ଶାନ୍ତି ମିଳୁଥିଲା ତ ମୁଁ ଯୋ ଯୋଉ ଚଉଦ ଦିନ ରହିଲି ସେଠି ମୁଁ ସେ ଲସି ସକାଳୁ ଉଠିକି ଲସି ପିଇବା ଷ୍ଟାର୍ଟ କରି ଲସି ପିଉଥିଲି। ତ ଘରକୁ ଫେରିବା ପୂର୍ବରୁ ଲସି ପିଇକି ଘରକୁ ଫେରୁଥିଲି। ତ ସେ ଲସି ପିଇକି କାହିଁ ମୋ ଦେହ ବି ଖରାପ ନଥି ଥିଲା କି କିଛି ହଉନଥିଲା।
ଓହୋ ଏପରି କଥା ଆପଣ କେବେ ପଞ୍ଜାବର ଲସି ପିଇଛନ୍ତି ନା ନାହିଁ?
ଟିକେ ଟିକେ ବନ୍ଧୁ ଟିକେ କିଏ ଲାଇନରେ ରହିବ ଟିକେ।
ଆଚ୍ଛା ହଉ ଆପଣ ସେପଟେ କଣ କରୁଥାନ୍ତୁ ମୁଁ ସେଥି ଭିତରେ କିଛି ମାନେ କ କଥା ହେଇଯାଇଥାଏ ଆପଣମାନଙ୍କ ସହ ନହେଲେ ପୁଣି ଆମର ନହେଲେ ଆମର ଏଇଟା ଅର୍ଥହୀନ ହେଇଯିବ ନା। ଆପଣ ବୋଧେ କୌଣସି କର୍ମରେ ବୋଧେ ବ୍ୟସ୍ତ ଅଛନ୍ତି କି କଣ କେଜାଣି ହଁ କୁହନ୍ତୁ।
ବନ୍ଧୁ କୁହନ୍ତୁ କୁହନ୍ତୁ।
ମୁଁ କହିଲି କି ଆପଣ କେବେ ତାହେଲେ ପଞ୍ଜାବ ର ଲସି ଟ୍ରାଏ କରିଛନ୍ତି ନା ମାନେ
ନା ପଞ୍ଜ ହଁ ପଞ୍ଜାବ ବି ଯାଇଛି ମୁଁ ପଞ୍ଜାବ ଲସି ଟ୍ରାଏ କ ଟ୍ରାଏ କଣ ସେ ଲସି ପିଇକି ବି ଆସିଛି। କିନ୍ତୁ ପଞ୍ଜାବ ଲସିଠୁ ବୃନ୍ଦାବନ ଲସି ମତେ ବହୁତ ବହୁତ ଭଲ ଲାଗେ ବହୁତ ଲକି ମୁଁ। ଯେପରି ସେ ଲସିରେ କିଛି ଅଲୌକିକ ଶକ୍ତି ଅଛି ତ ସେ ତ ମତେ ଟାଣୁଛି ପାଖ କୁ ତ ସେଇଭଳିଆ ଲାଗିଲା ମତେ ଆଉ।
ଓହୋ ଏପରି କଥା ତେବେ ବୃନ୍ଦାବନ ଲସି ଆଉ ଆଉ ଗୋଟେ ମୁଁ ଲସି ଗୋଟେ ଜାଗର ନା କହିବି ଆପଣ ଦେଖିବା କହିବେ କେଉଁଠାର ଭଲ କାରଣ ମୁଁ ତ କେବଳ ସେ ଗୋଟେ ଜାଗାରୁ ଲସି ପିଇ ହିଁ ଆସୁଛି କାରଣ ମୁଁ ତ କେବେ ବୃନ୍ଦାବନ ଯାଇନି ନା ତ ଆପଣ ଜାଣି ଥିବେ କିି ମାର୍କେଟରେ ଆମର ଯେଉଁ ଏକ ନମ୍ବର ହାଟ ଏଠି ଅଛି ସେଠାରେ ତିରିଶ ଟଙ୍କାର ଲସି ସେଠାରେ ତିରିଶ ଟଙ୍କାର ଲସି ମିଳେ ତ ସେ ଲସିକୁ ଆପଣ କେତେ ନମ୍ବର ଦେବେ ଏବଂ ଏଇ ବୃନ୍ଦାବନ ଲସିକୁ ଆପଣ କେତେ ନମ୍ବର ଦେବେ?
ଅ ବୃନ୍ଦାବନଲସି ଆଗରେ ସେ ଲସି ଫିକା ଆପଣ ବନ୍ଧୁ ଆପଣ ଥରେ ଯିବେ ଯବେ ତୁ ଆପଣ ବୃନ୍ଦାବୁନ୍ଦ ଯିବେ ତ ବୃନ୍ଦାବନ ଲସି ଥରେ ପିଇ ସାରିଲା ପରେ ଆପଣ ଜୀବନରେ ଯେତେ ଲସି ପିକି ସବୁ ଲସି କଥା ଭୁଲି ହେଇଯିବେ କାହିଁ ନା ସେ ଲସି ରେ କ ଅଛି? କଣ ନାହିଁ ଆପଣ ସେଟା ପିଇଲା ପରେ ଜାଣିବେ ସେ ଅଲୌକି ଶକ୍ତି ଯ ସ୍ଵାଦ ଯିଏ ଯୋଉ ମନମୁଗ୍ଧ ମନମୁଗ୍ଧକର ଜିନିଷ ଆପଣ ପାଇ ସାରିଲା ପରେ ଆପଣ ମନ ଆତ୍ମା ସବୁ ଶାନ୍ତି ମିଳିଯିବ।
ମନମୁଗ୍ଧ କଣ ପୁରା ମନ୍ତ୍ର ମୁୁଗ୍ଧ ହେଇଯିବ ଆଉ।
ଆଜ୍ଞା ଆଜ୍ଞା ଲାଷ୍ଟ ଆପଣ ମନ୍ତ୍ର ମୁଗ୍ଧ ଫିଲ୍ମ ଗୋଟେ ତିଆରି କରିଦେବେ।
ନିଶ୍ଚୟ ନିଶ୍ଚୟ ଆପଣ କେବେ ଦେଖିବାକୁ ଯାଇଛନ୍ତି ନା ଦେ
ହଁ ନିଶ୍ଚୟ ନିଶ୍ଚୟ ମନ୍ତ୍ର ମୁଗ୍ଧ ଫିଲ୍ମ ଦେଖିବାକୁ ଯାଇଥାଏ ଫିଲ୍ମ ବି ଦେଖି ବି ସାଇଲିନି।
ଓ ଦେଖି ସାଇଲାଣି ତେବେ ତେବେ ଆପଣ ସେ ସିନେମାଟିକୁ କେତେ କଣ କହିବେ ମାନେ କେମିତି କଣ ଭଲ ହେଇଥିଲା?
ହଁ ଭଲ ବହୁତ ଭଲ ହେଇଥିଲା ଭଲ ଲାଗିଲା ସିନେମାଟି ବହୁତ ଭଲ ହେଇଥିଲା।
ଓହୋ ଆପଣ ତ ବୋଧେ ଓଡିଆ ସିନେମା ବୋଧେ ବହୁତ ଭଲ ଦେ
ନା ନା ନା ମୋ ଜୀବନରେ ସେ ପ ମୋ ଜୀବନରେ ସେ ପ୍ରଥମ ଓଡିଆ ସିନେମା ଥିଲା ଯୋଉଟା ମୁଁ ଫିଲ୍ମ ହଲ୍ ଦେଖିବାକୁ ଯାଇଥିଲି। ତ ମୁଁ ଯେତେବେଳେ ସିନେମା ହଲ୍କୁୁ ଯାଏ ସବୁବେଳେ ମୁ ହିନ୍ଦୀ ସିନେମା ନହେଲେ ଇଂଲିଶ ସିନେମା ଦେଖିବାକୁ ଯାଏ ତ ଓଡିଆ ଓଡିଆ ସିନେମା ଭିତର ସେଇଟା ଆମର ପ୍ରଥମ ସିନେମା ଅଛି।
ଓହୋ କିନ୍ତୁ ଆପଣ ଯଦି ସୁନ୍ଦରଗଡ଼ର ସଲମାନ ଖାନ୍ ଦେଖଥାନ୍ତେ ତାହା ଟିକେ ଆପଣଙ୍କୁ ବେଶ ଲାଭଦାୟକ ହୋଇଇଥାନ୍ତା କାରଣ ତା ମନ୍ତ୍ରମୁଗ୍ଧ ଠାରୁ ମଧ୍ୟ ଅଧିକ ଭଲ ଥିଲା।
ତ ସେତେବେଳେ ତ ମୁଁ ସିନେମା ହଲକୁ ଯାଉନଥିଲି, ମୁଁ ସିନେମା ହଲ ଗଲି ଦଶମ ଦଶମ ସରିଲା ପରେ ସିନେମା ହଲ୍ ନିଜେ ଯିବା ଷ୍ଟାର୍ଟ କଲି। ତ ସେତେବେଳେ ତ ମୁଁ ଜାଣିନଥିଲି ନା, ସେତେବେଳେ ସିନେମା ହଲ ବିଷୟରେ କିଛି ଜାଣିନଥିଲି, ତ ସେତେବେଳେ ଯାଇନି ଆଉ।
ଓହୋ ତେବେ ଭଲ କଥା, କିତୂ କଣ କରିବା ଓଡିଆ ସିନେମା ତ ଏତେ ଭଲ ତ ଆଉ ଆସୁନାହିଁ। ଦେଖାଯାଉ କଣ ହେଉଛି ଆଗକୁ ଭଲ ଆସୁଛି କି ନାହିଁ?
ୟାସ୍ ଏ ଭବିଷ୍ୟତରେ କହି ହଉନି କିଛି। ଯଦି ଓଡିଆ ସିନେମା ଭଲ କରିକି ନିଜ ନାଁ ଉଠେଇ ପଳାଏ ନ ହେଲେ ନିଜ ନାଆଁ ତଳେ ପକେଇଦବ। ତ ସେଟା ତ ସ୍ ତାଙ୍କ ଉପରେ ତାଙ୍କ ଉପରେ ନିର୍ଭର କରେ, ସେମାନେ କଣ କରିବେ?
ନିଶ୍ଚୟ ନିଶ୍ଚୟ। ଆଉ ଆପଣ କେବେ ନରସିଂହଙ୍କ ମାନେ ସିନେମା ଦେଖଛନ୍ତି?
ଆଜ୍ଞା ଆଜ୍ଞା ଯୋଉ ନରସିଂବ ନରସିଂହ ଆନିମେସନ ବାଲା ଯୋଉ ସିନେମା ଟା ସେଇଟା ଦେଖିବାକୁ ଯାଇଥିଲି।
ଆଜ୍ଞା ଆଜ୍ଞା ତେବେ ହଉ ଛାଡ଼ନ୍ତୁ ଆମେ ଆଉ ଗୋଟେ ପରର୍ଶୁରାମର ଗୋଟେ ଆସୁଛି ସେଇଟା ଦେଖିବାକୁ ଯିବା? କିନ୍ତୁ ମୁଁ ଯାଉଛି ଟିକେ ଯାଉଛି ଟିକେ ଚାଲିବା ସମୟ ହେଇଗଲାଣି ମୋର ଏବେ।
ଆଜ୍ଞା ଆଜ୍ଞା ତ ଯାଆନ୍ତୁ ତାହେଲେ ରଖୁଛି ଆଉ।